ହ୍ୟାଲୋ।
ହ୍ୟାଲୋ।
ହଁ। ଏଇ ବାପାଙ୍କୁ ଖାଇବାକୁ ଦଉଛି।
ଆଛା ଆଉ ଘରେ ସମସ୍ତେ ଭଲ କି ନାଇଁ?
ହଁ ଭଲ ଅଛନ୍ତି। ତମେ ଭଲ ଅଛ ନା?
ହଁ ଭଲ ଅଛି।
ଆଉ କଣ କରୁଥିଲେ ହଁ ଆମର ସରିଗଲାଣି ରୋଷେଇ। ରୋଷେଇ ସରିଗଲାଣି ଏଇ ବାପା ଟିକେ ଶୀଘ୍ର ଖାଆନ୍ତି ତ। ତାଙ୍କ ଦେହ ଖରାପ। ଆଉ ସେଥିପାଇଁ ଶୀଘ୍ର ଟିକେ ରୋଷେଇ କରିଦେଲୁ ମୁଁ ତାପରେ ଝିଅ ଯାଇଛି ସ୍କୁଲ। ସ୍କୁଲ ରୁ ଆସି ନାଇ ତ ଆସିଲେ ସେ ଖାଇବ। ହୁଁ।
ଆଛା।
ହୁଁ ତମେ କଣ ନାଇଁ ଆମେ କେହି ଖାଇନୁ ଖାଇମୁ ଟିକେ ଡେରିରେ ଜଳିଖିଆ ଖାଇଥିଲୁ ଖାଇମୁ ଟିକେ ଡେରି। ଆଉ ତମେ କଣ କରୁଥିଲ?
ମୁଁ ଏବେ ଏଇ ଫୋନ୍ ଦେଖୁଥିଲି ଆଉ।
ଆଚ୍ଛା ଆଉ। ଭଲ ନା ସବୁ। ଦେହ ଭଲ ଅଛି? ହୁଁ କଣ ଖାଇଥି କଣ ଖାଇଥିଲେ ସଖାଳୁ?
ମୁଁ ଏଇ ଗାଧେଇକି ଆସିକି ଭାତ ଖାଇଥିଲି।
ଭାତ ଖାଇଥିଲେ ଏତେ ଜଲଦି ଖାଇଦେଲେଣି ଆଁଇ।
ହଁ ସଖାଳେ ଟିକେ ଖାଇନଥିଲି କିଛି ପୂଜା ଟିକେ କରିବା ଥିଲା ଯେ ପୂଜା କରିକି ଖାଇ ଦେଲି ଜଲଦି ଆଉ।
ଓହୋ ଆଉ।
ଆଉ।
ଏକାଥରେ ଭାତ ଖାଇଦେଲି। ଖରା ବ କୁହନି ଜମା ସେପଟେ କେମିତି ହୋଉଚି ଖରା?
ହଁ ଏପଟେ ବୋହୁତ ଘରୁ ବାହାରି ହୋଉନି ଜମା ବି।
ଆମ ଝିଅ ଟା ଯାଇଚି କେମିତି କଣ ସ୍କୁଲରେ ତ ଯୋଉ ଗମ ଉଠୋଉଥିବ। ଯାହାହେଲେ ଛାତ ଘରଗୁଡା ଛୁଆଙ୍କ ନିଶ୍ଵାସ ପ୍ରଶ୍ଵାସରେ ଅ ହୋଉନଥିବ ନା। ହୁଁ ତମେ ଏଇ ନା ପଢାପଢି କରୁଚ ନା କଣ କରୁଚ?
ହଁ ମୋର ପା ଏବେ ପ୍ଲସଥ୍ରୀ ସେକେଣ୍ଡେ ଇୟର।
ସେକେଣ୍ଡ ଇୟର୍ କୋଉଠି କରୁଚ?
ମୁଁ ଏଇ ଗାଁ ପାଖରେ ଗୋଟେ କଲେଜ ଅଛି। ମୁଁ ସେଇଠି କରୁଚି।
କଲେଜ ଅଛି କରଚି ଆଉ। ପଢାପଢି କେମିତି ଚାଲିଚି?
ହଁ ଭଲ ଆଉ।
କଲେଜ ଗଲଣି ଛୁଟି ତ ଥିଲା ଏତେ ଦିନି।
ହଁ ଏଇ ଗହମ ଯାଇଥିଲି ତାପରେ ଆଉ ବୋହୁତ ଦିନ ହେଲା ଏଇ ସପ୍ତାହେ ଯାଇନି ଗରମଟା ହୋଉଚି ନା ବୋହୁତ ଜୋରରେ।
ହଁ ପା।
ଆଉ ଯିବା ପାଇଁ ଏତେ ଇଚ୍ଛା ହୋଉନି।
ହଁ ସାଇକେଲିଂ କରିକି ଯାଉଚ ବୋଧେ ଗାଁ ପାଖ।
ସାଇକେଲରେ ଯାଏ ସ୍କୁଟିରେ ବି ଯାଏ।
ସ୍କୁଟିରେ ବି ଯାଅ ହୁଁ।
ହଁ।
ଆଉ ପଖାଳ ସବୁଠୁ ବେଷ୍ଟ ଖାଦ୍ୟ। ସବୁଠୁ ଭଲ ହୁଁ। ଆମର ସବୁ ଆଜି ଛଅ ହୁଁ କୁହନ୍ତୁ।
କେତେବେଳେ ମାନେ ସବୁ ଛୁଆ ଆମ ସାନ ଭାଇ ଅଛନ୍ତି। ତଳେ ସିଏ ଥାଏ। ମୁଁ ଆମେ ସବୁ ପଖାଳ ଖାଉ। ଯେହେତୁ ତା ସେ ସ୍କୁଲ ଟିକେ ଜଲଦି ପଡିଯାୟେ ଶନିବାର ନା ସେଥିପାଇଁ ମୁଁ ଆଜି ଖାଇନି ପଖାଳ ଟିକେ ପୂଜା କରିବାର ଥିଲା। ପୂଜା କରିକି ମୁଁ ଭା ତ ରାନ୍ଧି ସାରି ଥିଲେ। ଖାଇକି ମୋର ଉପରକୁ ପଳେଇ ଆସିଚି ଆଉ ଶୋଇବା ପାଇଁ ଆଉ।
ଏତେବେଳୁ ଶୋଇବ।
ମୁଁ ଏବେ ଏଇ ଫୋନ ଦେଖୁଥିଲି ଏବେ ନୁହଁ ଆଉ ଟିକେ ଗଲେ ଶୋଇବୁ ଆଉ।
ଆଚ୍ଛା ହଁ ବା ଶୋଇଲେ ରାତିରେ ଫୁଣି ନିଦ ହବନି। ଦିନରେ ଯିଏ ଶୋଇପଡିଥିବ। ରାତିରେ ଏତେ ନିଦ ହବ ନାହିଁ ନିଦ ହବନି ହୁଁ। ହଁ ପା ଆଉ ଆ ଏ
ଯେହେତୁ ଖରା ହୋଉଚି ଆଉ କୁଆଡେ ଯିବୁ କଣ ସେଇ ଘର ଭିତରେ ପଶିକି ଯାହା କରିବୁ।
ହଁ ବପା ପଦାକୁ କଣ ଏଇ ଗୁଳି ଗୁଳି ହୋଉଚି। ତମେ ସିନା ଆମ ଝିଅ ବୋଲି ତମ ଘର ଭି ତରେ ପସିଗଲ। ଆମେ ତ ବୋହୁ ମାନେ ହେଇଚୁ କଣ କରିବୁ ଚୁଲିରେ ଏଇନା ରାନ୍ଧିକି ଉଠୁଚୁ। ଆମେ ଏଇନା ଚୁଲିରେ ରାନ୍ଧିକି ଉଠୁଚୁ। ଏଣେ ଖାଲି କେଞ୍ଚି ଫୋଡି ହୋଉଚି ତ ହେଣେ ଖାଲି ଗରମ ନାଗୁଚି ଝାଳ ବୋହିପଡୁଚି ଆଉ କଣ କରିବୁ। ହୁଁ। ଆ ଯାହା ହେଲେ ବି କରିବାକୁ ପଡିବ ଆଉ କଣ କରିବା।
ହଁ କେମିତି କଣ ହଉଛି?
ହଁ ବା କଣ କହିଲ?
ବାହା ହେଇ ସାରିଲଣି ତମେ ଏବେ ବିଲିଭ୍ କରିପାରୁଥିବ ଆଉ କେମିତି କଣ ଲାଗୁଥିବ? ଆମେ ତ ଏବେ ଖାଇଲୁ ପିଇଲୁ ଶୋଇଲୁ।
ହଁ ଜମା ବାହା ହବନି ମୁଁ ଯିଏ ପଚାରିଲେ ମୁଁ କହେ ଜମା ବାହା ହୁଅନି। ଯୋଉ ହଇରାଣ ଏଇ ଛୁଆଙ୍କ କତିରେ ଦିନ କୁଆଡେ ବାଟେ ଯାଉଛି କୋବାଟେ ହଉଛି କଣ ଆସୁଛି? କିଛି ନାଇ ଯାଇଛି ଆମ ଝିଅ ଟା ଦ୍ୱିତୀୟ କ୍ଲାସ ପଢୁଛି ଆମ ଝିଅ ଟା। ଦିତୀୟ ଶ୍ରେଣୀ ହେଲା ହୁଁ ଆଉ ଯାଇଛି। ଆସିବ ତ ତ ଘର ଟା ପୁରା ଫଟେଇବ ଉଠେଇବ। ପକେଇବ ଖାଇବା ସାରିକା ଶୋଇବା ସାରିକା ସକାଳୁ ଉଠେଇନି ଜିମିନି ସ୍କୁଲ ଜିମିନି ସ୍କୁଲ ଛୋଟ ଛୁଆ ସଖାଳୁ ଉଠିକି ଆଉ ଏତେ ଶୀଘ୍ର ଯାଇପାରିବେ କି ବଡ ମାନେ ଉଠି ପାରୁନାହାନ୍ତି ଆଉ ଛୋଟ ଛୁଆ ଉଠିକି ଯାଇପାରିବେ କି ବ୍ରସ କର କର କର ବାଡି ଟା ଆଣି ପିଟନି ପରାସ୍ତେ ବ୍ରଶ କରିବୁ ଗାଡ଼ି ଆସି ଠିଆ ହବ ଯିବୁ ଶୀଘ୍ର। ଆଉ ତରତର ନାହିଁ କିଛି ନାହିଁ ଖାଇନି ପିିନି ସେମିତି ଯାଇଛି।
ଓହୋ।
ଏ ଏଇ ଟାଇମ ହେଇଗଲାଣି ଆସିବ ଆସିଲେ ତାକୁ ଗାଧେଇ ଦେଇ ଖୋଇଦେମି ଆଉ ଆଉ ଖାଇକି ଶୋଇବ ଯାହା ଆଉ।
ଓ ହୋ ଘରେ ଆସିକି ଖାଆନ୍ତି?
ହଁ ଏଟା ପ୍ରାଇଭେଟ ସ୍କୁଲ ନା। ଆଉ ହୁଁ। ପ୍ରାଇଭେଟ ସ୍କୁଲ ଆଉ କଣ କ ସେଠି ଖାଇବାକୁ ଦେବେ କି ସେ ଯାହା ଟିଫନ୍ ପାଣି ବୋଟଲ
ନେଇଥାନ୍ତି ଏଇବା ମୋ ଝିଅ ଆସିଲାଣି ହୁଁ।
ଓହୋ।
ହୁଁ ଆଉ ତମ ଘରେ କିଏ କିଏ ଅଛନ୍ତି ସମସ୍ତେ?
ବାପା ମମି ମା ଦାଦା ଖୁଡ଼ି। ତାଙ୍କ ପିଲାମାନେ ମୋର ସାନ ଭାଇ ଅଛି।
ତମେ ସବୁ ଏଖାଠି ଅଛ ଆମର ବି ସେମିତି ଏକାଠି ଅଛୁ ସମସ୍ତେ।
ଆଣ୍ଟି ରୋଷେଇ କରିଦିଅନ୍ତି ଆମେ ଖାଉ ଆଉ ମମିଙ୍କୁ ତ ଏତେ ଜଣା ନାହିଁ ରୋଷେଇ। ସେ କେବେଠୁ ଛାଡ଼ିଲେଣି ନା।
ହୁଁ ଓହୋ ହଁ। ହଁ। ହଁ କରିଥିଲା ଖାଇଦେଲେ ରୋଷେଇ କଣ ଜିନିଷ ଏମତି ଜିନିଷ ଯେ ଆଉ ତମେ ସିଖିଲାନି ନା ଟିକେ ଟିକେ
ହଁ ସେମିତି ଆଉ ଭାତ ଟା ମୁଁ ଜାଣିପାରିମି। ହଁ ଚିକେନ ଟା ହଁ କରିଦେବି ଆଳୁ ଭାଜିଦେବି। ଖାଲି ନର୍ମାଲ ଆଉ ଇପି ଅଣ୍ଡା କେମିତି ଭୁଜିଆ କରିଆ ଖାଲି ଏଇରା ଆଉ।
ହଁ ସେତିକି ତ ଯଥେଷ୍ଟ କିଛି ନଥିନେ ଦେ ମ୍ୟାଗି ଟିକେ ଖାଇଦେଇି ଚଳେଇଦବା ଦିନ।
ହଁ।
ହୁଁ। ହଁ କଣ କୁହନ୍ତୁ?
ଆଉ ତମ ଘରେ କିଏ କଣ ଅଛନ୍ତି କିଏ କିଏ?
ଆମ ଘରେ ବାପ ଶଶୁର ଶାଶୁ ମୋର ଗୋଟେ ଝିଅ। ବାପା ତ ବାହାରେ ରୁହନ୍ତି। ଜବ୍ କର ଯୋଉ ଚାକିରୀ କରିଛନ୍ତି କମ୍ପାନୀ ଚାକିରୀ, ସେ ବାହାରେ ଅଛନ୍ତି ଭୁବନେଶ୍ୱରରେ ହୁଁ ଉଁ ଆମ ସାନ ଦିଅର, ସିଏ ବି ସେ ବାହାରେ ଅଛନ୍ତି କମ୍ପାନୀ ହାଇଦ୍ରାବାଦ ରେ ଅଛନ୍ତି। ମୋ ଜା ଏ ଛୋଟ ଛୁଆଟେ ତ, ଦି ବର୍ଷର ଛୁଆଟେ। ହେଇନେଇ ଦିଇ ବର୍ଷ। ସେ ଶୋଇ ପଡିଛି ବୋଲି, ଘର ଆମର ମାନେ କେର ନାହିଁ କିଛି। ଆଉ ଏମିତି ଆଉ, ହଁ ସେ ଶୋଇପଡିଛି, ଇଏ ତାର ସ୍କୁଲ ପଳେଇଥିଲା ଶୀଘ୍ର କାମ ସରିଗ ଆ ଥିନେ ତାର କାମ ଡେରି ହବ।
ହଁ ଅଁ
କିନ୍ତୁ ଶୀଘ୍ର ସରିବନି, ସେ ଆମ ଛୁଆ ଟା କଣ କି? ହଁ ଏଇ ପାଉ ଛପରୁ ଦିନେ ପହିଲା ପାଉ ଛପରୁ ଗଡି ଗଡିି ତା ମୁଁ କହିଲି, ଆଉ କଣ ହେଇଗଲା ଟିକେ?
ସାଙ୍ଗେ ସାଙ୍ଗେ ମୁଁ ଯାଇଛି ଅଏଲ ଯୋଉ ତେଲ ବୋତଳ ଟା ରଖିବା ପାଇଁ ବୁଝିଲ ନା। ଯାଇଛି। ମୁଁ ଗୋଟେ ପାଦ ଉଠିନି, ସେ ହାଇ ଉପରୁ ଗଡି ତଟ ପଡୁଛି ଏଣେଜା ସେଣେଜା ଏଢା ସିଅ ମାନେ ଗଲେ। ଏଇ ଯୋଉ ଧାନ ବୁଣିବ ବୋଲି ହାଣିବା ପାଇଁ, ସିଏ ଗଲା ହେ କିି ସେଇି ଗଡି ପଡିବ। ସିଏ, ସେ ଗଡିଯିବ, ହଁ ପା।
ଆଉ ଛୋଟ ଛୁଆ ତ ସେଇଆ ଆଉ।
ତାକୁ ଯାହା ଯୋଉଟା କହିବ ମାନେ ଯ ସେଇଟା, ନହବ ଯଦି ସେ ସାଙ୍ଗେ ସାଙ୍ଗେ ସେଇଠି ଗଡିଯିବ।
ହଁ ହ।
ଏମିତି ଆଉ। ହୁଁ, ଛୁଆଙ୍କ କତିରେ କେମିତି ଦିନ ଯାଉଛି? କେମିତି ହଉଛି? ତାପରେ ଆମେ ଝିଅ ଟା ଟିକେ ପାଠ ପଢ଼ିଲାଣି। ତାକୁ ଘରେ ଟିକେ ନ ଦେଖିଲେ ନହବ।
ଆଉ ସମ ଟିକେ ବାହାର କରି ତାକୁ ଯାହେଲେ ବି, ଛୋଟରୁ ନ ଦେଖିବୁ ଯଦି ଆଉ ବଡ ହେଲେ ଆଉ କଣ ସେମାନେ ବି। ନା ଦେଖିବେ ଆଉ କଣ କରିପାରିବ? କିଛି କରିପାରିବନି। ସେ ତାକୁ ଟିକେ ବସିକି ପାଠ ପଢା ହଉଛି ଏଇଆ। ଏଇ ସବୁ କାମ ଆଉ।
ଆ ସବୁ କଣ କୁହନ୍ତୁ? ପଖାଳ ଲାଗି କଣ ଖାଇଲେ?
ପଖାଳ ଏଇ ଯୋଉ ସବୁ ପରିବା ମିଶି ତରକାରୀ କରିଦେଇଥିଲି।
ହଁ, ଘାଣ୍ଟ ତରକାରି, ହୁଁ ହୁଁ, ତମର ବି ଶୀଘ୍ର ରୋଷେଇ କରିଦିଅନ୍ତି।
ହଁ, ଭାତ ଟା ଟିକେ ଲେଟ ରେ ବସେଇ ତରକାରୀ ଟା ଯିଏ ଯେମିତି ସକାଳୁ ଖାଏ‌। ପଖାଳ ଇଏ। ହଁ, ସେ ଲଗେଇ ଖାଇଦିଅନ୍ତି। ହଁ।
ହଁ, ମାଦଡା ଯେତେବେଳେ, ପଖାଳ ଟା ଭଲ। ହଁ, ପଖାଳ ଟା ଭଲ। ଚାହିଁନେ ବି ପୋଡା ବୁଡି ନେଇକି ଖାଇଦବ। ଗୋଟେ ସାଙ୍ଗେ, ସାଙ୍ଗେ ଗରମ ଆଳୁଟି ଭାଜିକି ଖାଇଦବ।
ତାପରେ ଏବେ ଏବେ ଗରମ ଦିନଟା ଚାଲିଲା ନା। ଗରମ ଟା ଚାଲୁଛି ଏବେ ପଖାଳ ଖାଇବା ପାଇଁ ଇଛା ହବ।
ଏ ମା ଆମର ତ ସୁଧୁ ପଖାଳ ନାହିଁ ଆଜି କଣ କରିବେ କେଇଆଣେ ସବୁ ପାଟି କରିବେ। ଏଇ ସେ ଦି ଦି ଦିନ ହେଲାନି ନା ଯୋଉ ଥଣ୍ଡା ପାଗ। ଆମର ଜମା ଆଉ ପ ପଖାଳ କଲୁନି। ସହଜେ ସମସ୍ତଙ୍କୁ ଥଣ୍ଡା ମଣ୍ଡା ଛୁଆ ପିଲାଙ୍କୁ। ଜର ମର ହଉଚି ସାଙ୍ଗେ ସାଙ୍ଗେ। ଆଉ ସେଇଥିପାଇଁ ପଖାଳ ଆମର କରୁନୁ ବେଶୀ। ଏମିତିକା ହୁଁ। ନା ଆଉ ତୋମର କଣ ଭଲ ଖାଦ୍ୟ? ମାନେ କଣ ତୋମକୁ ଭଲ ଲାଗେ ଖାଇବା ପାଇଁ ବେଶୀ?
ମୋତେ ଟିକେ ଅଧିକାଂଶ ମଟନ୍ ଭଲ ଲାଗେ।
ଯା ହଉ, ଭଲ ଲାଗେ ତାନେ।
ମଟନ୍ ଟା ମୋତେ ଟିକେ ଭଲ ଲାଗେ।
କୁହନ୍ତି ଜଣେ, ଜଣେ ମଟନ୍ ଭଲ ଲାଗେନି ବୋଲି। ବେଶୀ ଲୋକ ଏଟା ଗୋଟେ ବାସେ କିନ୍ତୁ ମୋତେ ତ ଭଲ ଲାଗେ। ମୋତେ ତ ଭଲ ଲାଗେ। ଆମ ଆମର ପ୍ରତ୍ୟେକ ଦିନ ହୁଏ।
ସିନା ଇଏ ଲାଗେ। କିନ୍ତୁ, ଖାଇ ଯୋଉ ରାନ୍ଧି ସାରିଲା ପରେ ତ ଆଉ କିଛି ଲାଗେନି।
ହଁ ଆମର ପ୍ରତ୍ୟେକ ଦିନ ହୁଏ। ଆମ ମୋ ବାପ ଘର ଆମର ସେଇ ବେପାର। ବୁଝିଲ ନା? ଆମର ବି ଲୋକଙ୍କୁ ଦିଅନ୍ତି, ମାରିକି ଦିଅନ୍ତି। ଆମର ପ୍ରତ୍ୟେକ ଦିନ ହୁଏ। ହୁଁ।
କି ମୋ ଦାଦା ଯୋଉ ଯାଆନ୍ତି ଏ ଏ ହାଟ ବାଟକୁ ଯାଆନ୍ତି ସେ ସବୁ ରବ ବାରିଆ, ସବୁ ର ହଁ ସବୁ ରବିବାରିଆ। ଆଉ ମଝିରେ ଯଦି ପାଏ ବୁଧବାର କି ଶୁକ୍ରବାର ଯଦି ପାଇବେ ଆଣିବେ। ନହେଲେ, ସବୁ ରବିବାରି ଆମର କମ୍ପଲସରୀ।
ଗାଁ ଟା କହିଲ?
ଆମ ଘରଟା ହଉଛି ଆମ ଘରଟା ହଉଛି ଡୁବରି ପାଖାପାଖି।
ଓହୋ! ସେଇପଟର ଆମ ବାପା ଯାଆନ୍ତି ପା ବେପାର କରିବା ପାଇଁ। ଡୁବରି ହାଟ। ହୁଁ, ମୋ ବାପା, ଆମ ମୋ ଭାଇ, ମୋ ସାନ ଭାଇ। ସେମାନେ ସବୁ ଆମ ଗାଁରେ ପା। ତିନି ମାନେ ତିନି ଭାଗ କଣ କହୁଛି। ଅଁ, ଗାଁ ଟା ସାରା ଲୋକ ବେପାର କରୁଛନ୍ତି। ସେ ଡୁବରି ହାଟକୁ ଯାଆନ୍ତି ବେପ ପାର କରିବା ପାଇଁ। ହୁଁ, ହାଟ ହୁଏ। ସେ ହାଟ କୁ ତିନଟା ଦିଟା ରାତିରୁ ତିନିଟା ରାତିରୁ ସେମାନେ ଗାଡି ଗାଡି ମା- ଏଇ ଯୋଉ ଛେଳି ନେଇକି ଯାଆନ୍ତି ସବୁ।
ଆଚ୍ଛା।
ହୁଁ।
ଆଉ।
ହଉ ତାହେଲେ କଣ ଆପଣ କରନ୍ତୁ। ଝିଅ ଟା ଆସିଲାଣି ହଁ।
ହଁ।
ହଉ ତାହେଲେ।
ହ୍ୟାଲ୍ କାଟିଦିଅନ୍ତୁ ସେପଟୁ।
ତୋମେ କାଟ। ହେଲା, ତୋମେ କାଟି ଦିଅନ୍ତୁ। ତୋମେ କାଟି ଦିଅ। ମୁଁ ତାପରେ କଲ୍ ହଁ ନାଇଁ, ନାଇଁ କଟିବ କାଟନ୍ତୁ।